ଲୋ। ଆଛା।
ହ। ମୁଁ କଣ ଆଜ୍ଞାୁ କେତ ଟଙ୍କା ଯାଉ। ିବି ଗାଡିଟା ବାଲିରେ କହିହିବି। ହ୍ୟାଲୋ।
ହଁ। ଖାଇସାରିଲାଣି?
ଏ
ମୁଁ କହିଲଲି ଖାଇ ଯାଇଲାଣି। ଖାଇସାଇଲଣି। ହ୍ୟାଲୋ।
ମୁଁ କହିଲି ଶୁଭିଲା ତମକୁ।
ହଁ ମତେ ତ ଶୁଭୁଚି ତମକୁ ଶୁଭୁନି ବୋଧେ ସେପଟେ କଣ ନଏଜ କଥା ସାଉଣ୍ଡ ଶୁଭୁଛି ସେପଟୁ। ହ୍ୟାଲୋ।
ହଁ।
ସେ
ଓହୋ ଆଉ କଣ କରଛ?
ଏଠି ବା ବାସିଛି ଖାଇସାରିଲାଣି।
ହଁ ଖାଇସାରିଲେଣି।
କା ଖାଇଲ।
ତମେ କଣ ଖାଇଲ?
ଭାତ ଆଳୁଦଳା ଆଉ ହେଲା ଯୋଉ ଶାଗ ଭଜା। ଆଉ ଆଉ କେତେ ଜିନଷ ହେଲି ମନେ ପଡ଼ୁନି।
ହଁ ହଁ।
ତମେ?
ମୁଁ ଖାଇଲି ଭାତ ଡାଲି ଆଳୁ ଭର୍ତା ଏଇଆ।
ଆଉ ଆଜିିବା ରବିବାରେ ଆଇଁଷ ଖାଇନ।
ହଁ ରବିବାର ନା ଖାଇ ନେଇେଇ ତ ଆଣିଛ ଆଉ। ଆଜି ଏଇ ସେ ଆଉ ଜଣେ ଦିଦି ଆଣିଥିଲେ ମାଛ ସେଇ ତାଙ୍କରି ମାଛ ସବୁ ଟିକେ ଯାହା ଖାଇ ଦେଇଥିଲି। ଆଉ ଆଉ ଆଇଁଷ କିଛି ଖାଇନି।
ଓ ହୋ।
ହ-ହଁ ଆ ଟିକେ ଖାଲି ର ତ ଏଇ ଦେଇ ସହିତ କଥା ହଉଥା ମୁଁ ଖାଲି ଗୋଟେ ମିନିଟରେ ଆସୁଛି। ହ୍ୟାଲୋ ହଁ।
କଣ କରୁଛ?
ଏଇ ଚାଲୁଛି ଆଉ କଣ କରିବା।
ହୁଁ ହୁଁ।
ଆଜି ପାଗ କେମିତି ଦେଇଛି?
କାଉଁଳିଆ ପାଗ୍- ପାଗ ପୁରା ନରମ ଅଛି କାଉଁଳିଆ ମାନେ ରଜ ପାଗ ଭଳିଆ ଦେଇଛି ରଜରେ ତ ଯୋଉ ଖରା।
ହଉ।
ବୁଲିଗଲା। ନି ଏବେ ପାଗ ଭଲ ଦେଇଛି ଭଲ ଲାଗୁଛି।
ସେଇଆ ଏବେ। ଏବେ ଏବେ ରଜ ହବା କଥା ଭୁଲ ରେ ସେବେ ରଜ ହେଇଯାଇଥିଲା। ହୁଁ ହୁଁ।
ହ ମାନେ ପାଗର ବି ବାଦ ଅଛି। ଯେବେ ଆମେ ବୁଲିବା କି କଣ ସେବେ ପୁରା ଖରା କରିଦଉଛି ଏଇଖୁଣି ଆମର ବୁଲିବାର ନାହିଁ କିଛି ନାହିଁ ଯେ ହେଇଯି କାମରେ ସମସ୍ତେ ବ୍ୟସ୍ତ ଏବେ ପାଗ ଭଲ ଦଉଛି ଇଚ୍ଛା ହଉଛି ଯେମିତି ବୁଲିବାକୁ ଯିବା ପାଇଁ। ହେଲେ କାହା ସହିତ ବୁଲିବାକୁ ଯିବୁ ସାଙ୍ଗସାଥି ସିନା କିଏ ଫାଙ୍କା ଥିଲେ, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ଆଉ ବୁଲିବାକୁ ବି ଯାଇ ହଉନି।
ସେଇଆ ଯୋଉ ସମୟରେ ସମସ୍ତେ ଫାଙ୍କା ଥିବେ ସେ ସମୟରେ ପାଗ ଆମକୁ ସାହାଯ୍ୟ କଲାନି ଏବେ ପାଗ ସାହାଯ୍ୟ କରୁଛି ଗୋଟେ ଆମେ କେହି ଫାଙ୍କା ନାହୁ କି କୁଆଡେ ଯାଇପାରିବାନି।
ହଁ ବା।
ବୁଲି ହେଲାନି ଆଉ। ତଥାପି ର୍- ରାତି ସନ୍ଧ୍ୟାବେଳ ଟାଇମ ରେ ବୁଲି ଯାଇଥାନ୍ତା ତ ସନ୍ଧ୍ୟା ବେଳ ଟାଇମ ରେ ବର୍ଷା ହେଇକି ପୁରା
ପାଗ ଖରାପ କରିଦେଲା।
ସେଇ କଣ କରିବା ହଉ ଆଉ। ଯା ହେଲା ହେଲା। ପୁଣି ଆସୁଚି ବା ଏବେ ରଥଯାତ୍ରା।
ଏଇ ଏ ମୁଁ ରାସ୍ତା ଟିକେ ଦିଅ ଏଇ ପେଟ୍ରୋଲ
ରାଥଯାତ୍ରା ଆସଛି ରଥଯାତ୍ରାରେ ବୁଲିବା ଆଉ।
ତାର ଏମର୍ଜେନ୍ସି ହ୍ୟାଲୋ।
ଓହୋ ଗାଡି କଣ ହେଇ କିଛି ବୋଧେ ତେଲ ଆଣିବାକୁ ଯିବ।
ହଁ ଗାଡିଟା ବା ଖରାପ୍ ହେଇଯାଇଛି ଆଉ। ସେଇଥିପାଇଁ କହୁଥିଲି।
ଏବେ ତେଲ ପ୍ରୋବ୍ଲେମ ଏବେ ତେଲର ସମସ୍ୟା ବି ବହୁତ ଦେଖା ହଉଛି ପେଟ୍ରୋଲ ମିଳୁନି ଆଉ ଡିଜେଲ ପେଟ୍ରୋଲ ଯାହା ଯେମତି ଟିକେ ଟିକେ ଆସୁଛି ଡିଜେଲ ବହୁତ ରେଟ୍ ହେଇଗଲାଣି ମିଳୁନି।
ତୁ ଯାଇଥିଲୁ କି ପେଟ୍ରୋଲ ପମ୍ପକୁୁ?
ନା ଯାାଇନି ମୁଁ ଆସିଲା ବେଳେ ବାଟରେ ଆମ ଘର ପାଖରେ ଅ ଅଛି ତ ସେଇଠି ସେଇପଟେ ମୁଁ ଆସିଲା ବେଳେ ସବୁବେଳେ ଦେଖିବି ପୁରା ବହୁତ ଭିଡ ଲାଗିଥିବ ପୁରା ଲାଇନ ଲାଗିଥିବେ ଲମ୍ବା ଲାଇନ ଭିଡ ଲାଗିଥିବେ
ହଁ ହଁ। ତାହେଲେ ଏମିତି ଯାଇଥିଲୁ ପେଟ୍ରୋଲ ପମ୍ପା ଏବେ ତ ତେଲ ସମସ୍ୟା ଯୋଉ ଭଳିଆ ସୁନା ଗହଣା ବି ରେଟ୍ ଯୋଉ ଭଳିଆ
ହଁ ବା ଗ୍ୟାସ ବି ମିଳୁନି ସୁନା ମିଳୁନି ପେଟ୍ରୋଲ ବି ରେଟ ଏବେ ସବୁ ସବୁ ଜିନିଷ ସବୁ ଷ୍ଟାଇକ ରେ ଚାଲିଛିସବୁ ଜିନିଷ ଜବତ କରିକି ରଖୁଛନ୍ତି ଫସଲ ବି ପରିବା ପତ୍ର ସବୁ ଚାଷ ସବୁ କାମ କଲା ବେଳକୁ ସେ ସବୁ ଜିନିଷ ବି ଆକାଶ ଛୁଆଁ ରେ ଆକାଶ ଛୁଆଁ ଦମ ତାର
କଣ କହିବା ମୁଁ ତ ଖାଇବାର ଅଛି କିଣିବାର ଅଛି ଯେ କେତେ ପଇସା ଦେଲେ
ଖାଇବାକୁ ତ ବାଧ୍ୟ ଆଉ
ଆଉ ସୁନା ଏମିତି ଝିଅର ବାହାଘର କଲେ ଭାବିବାକୁ ପଡୁଛି ଆଗ କଣ ଦବୁ ବାହା ଘର କରିବୁ ତ ସୁନା ଦବା ପାଇଁ ପଡିବ ସେ ଝିଅକୁ ବାହାଘର କର ତତେ କୋଉଠୁ ଧାର ଉଦାର କରିକି ବାହାଘର କରିବାକୁ ପଡିବ ଏତେ ସୁନା ରେଟ ହେଇଗଲା ବେଳକୁ କିଏ ଦବ
କେହି ଦେବେନି। ଏବେ ତ ଗୋଟେ ଝିଅ ବାହାଘର କରିବାକୁ ହେଲେ ଦଶ ଲକ୍ଷ ଦଶ କିମ୍ବା ପନ୍ଦର ଲକ୍ଷ ହାତରେ ଥିବ ଗୋଟେ ବାହାରିବୁ ବାହାଘର ପାଇଁ
ହଁ ବା। ବଡ ଲୋକ ଗୋଟେ କଣ ହେଇଥିବ ତାକୁ ବାଧିବନି ସିଏ ହେଲା ଯୋଉ କିଣିକି ବାହାଘର କରିଦବ ଆଉ ଯୋଉମାନେ ଟିକେ ମଧ୍ୟସ୍ତି ପରିବାର ହଁ ତାଙ୍କୁ ବାଧୁଛି ଆଉ କରିବାକୁ ବି ଭଲ ଗରିବ ହବୁ କିଛି ଦବୁନୁ ବାହାଘର କରିବୁ
ଆଶା ବି କିଛି କରିନଥିବୁ ସେଇଆ ହୁଁ
ହଁ ଏଇ ମଝି ଆମ ଭଳି ମଧ୍ୟସ୍ଥି ପରିବାରର ଯୋଉ ମାନେ ସେଇମାନାନଙ୍କୁ ସବୁ ପ୍ରୋବ୍ଲେମ ହେ କିଏ କଣ ଭାବିବ ଖରାପ ଲାଗିବ କି ସୁନା ଦ ପାଇଁ ପଡିବ ପୁଣି କୋଉଠି ଧାନ ଧରେ କର ତେ ଏସବୁ ଏସବୁ କେବଳ ଆମର ଫ୍ୟାମିଲିରେ ହିଁ ହବ ମାନେ ମଧ୍ୟବିତ୍ତ ପରିବାର ଲୋକ ମାନଙ୍କର ଏଇ ସବୁ ହବ। ନହେଲେ ନାଇଁ ତ ନାଇଁ।
କେମିତି ଜାଣିଲ?
ହ
ତମେ ଏତେ ସୁନ୍ଦର ଭାବରେ କଥା କହିକି କେମତି ଜାଣିଲ? ଆଗରୁ କଣ କୋଉଠି ଟିଉସନ ହେଇଥିଲ କି କଥା କହିବା ପାଇଁ? ତମ କଥାରେ ପୁରା ତମ ତମ କଥ କଥାରେ ପୁରା ଆମେ ଫିଦା ହେଇଯାଉଛୁ।
ଆମେ ଓଡିଆ, ଓଡିଆରେ କ ହଁ ଚଳଚିତ୍ର। ନା ନା ମତେ ଚଳଚିତ୍ ତ ଏତେ ପସନ୍ଦ, ମୁଁ ଆଗରୁ ଗୋଟେ ଗୋଟେ ଦେଖେ। ତୋ କୋଳ ମୋ ଝୁଲନା ନାଁ ରେ ଗୋଟେ ଥିଲା ଚଳଚିତ୍ର। ଯୋଉଟା ଦେଖିଥିଲି। ନହେଲେ, ମୁଁ ଏତେ ଦେଖେନି।
ହଁ। ମୁଁ ଯାହା ତମେ ତାହେନେ ଚଳଚିତ୍ର ନ ଦେଖିକି ବି ଏତ୍ କେତେ ସୁନ୍ଦର କଥା କହି ଜାଣିଛ। ମାନେ ଚଳଚିତ୍ର ଦେଖିଲେ ତମେ କେତେ ଯେ ସୁନ୍ଦର କଥା କହିବ! ଭାବୁଥାଉ ଖାଲି।
ହିଁ ହି। ଧନ୍ୟବାଦ ଆପଣଙ୍କୁ ଏତେ? ପ୍ରଶଂସା କରୁଥିବାରୁ।
ହଁ, ମୁଁ ବି ଧନ୍ୟ ମନେ କରୁଛି। ତମର ଏ କଥା ଶୁଣିକି ମୁଁ ବି ଏଇ କଣ କିଛିଟା ଗୋଟେ ଶିଖିବା ପାଇଁ ପାଉଛି। ତମ କଥାରୁ।
ହୁଁ ମୁଁ କହିଲି ନା ଯୋଉ ଏବେ ସବୁ ଯୋଉ ମାନେ ମାନେ ବାହାଘର କରୁଚନ୍ତି? ହେଲା ମାନେ ଆମର ଯୋଉ ଛୋ ଛୋଟ ଲୋକ ଯୋଉଁମାନେ ରହୁଛନ୍, ମାନେ ପୁରା ଗରିବ ଯୋଉଁମାନେ ସେ ମାନଙ୍କ ଙ୍କର ମାନେ ବାହାଘର କଲେ ଟେନ୍ସ ସନ୍ ନାହିଁ, କିଛି ଦେବେନି। କିଛି ମାନେ ତାଙ୍କ ଚିନ୍ତା ନାହିଁ ସେ ତ ସୁନା ଦେବେନି। ଏ ବାହା ହେଲେ ହବ ନହେଲେ ଙ୍କର କିଛି ଟେନସନ ନାଇଁ। ଆଉ ବଡ ଲୋକ ଯୋଉମାନେ ସେମାନେ ତାଙ୍କର ପାଖରେ ପଇସା ଅଛି, ସେମାନେ କିଣିକି ତାଙ୍କର ଦେବେ। ତାଙ୍କୁ ବାଧ୍ ଥିବନି। ଆମ ଭଳିଆ ମାନେ ମିଡିଲ ମାନେ ମଧ୍ୟବିତ୍ତ ଟ ବର୍ଗର ପରିବାର ଯୋଉମାନେ ସେଇମାନଙ୍କ ପାଇଁ ବେଶୀ ଚି ମାନେ ଅସୁବିଧା ହଉ ଜି ହେ ଦବା ଦବାନି କୋଉ ଲୋକ କଣ ଭାବିବେ।
ଚାହିଁଲେ ବି କରିବା ପାଇଁ ବାହାଘର ତାପରେ ବି ଭାବୁଚନ୍ତି କି କଣା ସୁନାର ସମସ୍ୟା ଯୋଉ ଭଳିଆ କଣ ଏଥିରେ କରିପାରିବା। ଧର ଯୋଉ କଣ ଲୋକ ନିିନ୍ଦା ଯୋଉ ଗୋଟେ କୁହନ୍ତି ଯାହା ନଦବୁ ତାହା ନହବ।
ସେୟା ବା ସବୁ ଆଡୁ ଆମକୁ ଭାବିବାକୁ ପଡୁଚି। ଯିଏ ଆମ ମାନେ ଆ ଆମ ମଧ୍ୟବିତ ପରିବାରର
ହଁ ବା ଦେଲେ ବି କଷ୍ଟ ହଉଛି ନଦେଲେ ବି କଷ୍ଟ ହଉଛି।
ଦେଲେ ତ ଆ ଧାର ଉଧାର କରିକି ମାନେ ମାନେ ଲୋକ ନିନ୍ଦାରୁ ବଞ୍ଚିବା ପାଇଁ ଲୋକମାନେ ସବୁ ଧାର ଉଧାର କରିକି ସବୁ ସବୁ ଦବା ଫୁଣି ତାକୁ ସୁଝିବା ଏସବୁ ମାନେ ଏତେ ଭାବିବା ପାଇଁ କେବଳ ଆମ ଏଇ ମଧ୍ୟବିତ୍ତ ପରିବାରର ଲୋକମାନଙ୍କୁ ମିଳୁ ଚି। ନହେଲେ ବଡ ଲୋକ ତାଙ୍କର ପଇସା କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଗଲେ ବି ତାଙ୍କୁ ବାଧିବନି କି ଗରିବଟେ ପୁରା ଗରିବ ହବୁ ମୂଳରୁ କିଛି ଦବୁନୁ ସିଏ ଭଲ। ଏଇ ମଝିରେ ରହିକି ସବୁ ଆଡୁ ହଇରାଣ ହଉଚନ୍ତି।
ହୁଁ। ଯାହା କହିଲ ସତକ ଥା।
ସେୟା ବା।
ମଝି ମଝିଆ ଲୋକ ଗୁଡାକ ହିଁ ସବୁ
ସବୁ ଜିନିଷରେ ସବୁ ସବୁ ପ୍ରତ୍ୟେକ ଜିନିଷରେ ଆମ ଏ ମଧ୍ୟବିତ୍ତ ପରିବାରର ଲୋକମାନେ ଅଧିକ ଭାବନ୍ତି।
ଏମିତି କଣ ପାଇଁ ସବୁ ଜିନିଷରେ ସବୁ କ୍ଷେତ୍ରରେ।
ହଁ ପା ମାନେ ଅଳପ ଧନ ବିକଳ ମନ ଯୋଉ କୁହନ୍ତିନି ନା ସେଇ ଇଟା ହେଲା ମଧ୍ୟବିତ୍ତ ପରିବାରର। ଲୋକ। ଗରିବ ହବୁ ନ ଖାଇବା ପାଉ ଚୁ କାଇଁ ଖାଇବୁନୁ, ଖଟିବୁ ଖାଇଦବୁ। ଯାହା ଖଟି ଆଣିବୁ ଖାଇଦବୁ। ଆମରି ଭଳିଆ ଯୋଉ ପରିବାର ଖଟିକି ଆଣିକି ସଞ୍ଚୟ କରିବାକୁ ପଡୁଛି।
ହୁଁ ହୁଁ ଠିକ କଥା କହିଲ। ଆଉଥରେ ଆଉ ଥରେ ଫୋନ କରିବି କି?
ରଖୁଛି।
ହଁ।